ହଁ କଣ କରୁଛ।
ଏଇ ବସିଛି ପୁଅ ପଢୁଚି ତ ଆସିଛି କି ମୋ ଯା ମୋବାଇଲ ନେଇଥିଲି ସନ୍ଧ୍ୟାବେଳେ କଥା ହଉଥିଲା ତ।
ଖାଇସାରିଲଣି।
ଠାର ହଁ ଖାଇକି ଏବେ ଉ ଉଠିଲୁ ପରମା ସିଆ ପା ଜଲଦି ଶୋଇପଡିବ ତ।
ହଁ ହଁ ହଁ ସି ସେତିକି ଖାଇସାଇଲଣି।
ହଁ ତମେ।
ହଁ ହଁ ଆଜି ଦିନ ଟା। କେମିତି କଟିଲା ଆ ଦିନଟା କେମିତି କଟିଲା ତମର।
ଆଜି ଦିନ ଟା କଣ କଟିବ ମୋର ବି ଦେହ ଖରାପ ଆଜି କାଳର ଏଇ ଦିନରେ ଟିକେ ଶୋଇପଇଲି ଭଲ ଲାଗିଲା।
ଏ ପୁରୀ ଯୋଉ ବୁଲାବୁଲି କରି ଯାଇନଥିଲେ କି। ସିଆଡୁ ଆସିଲା ସା ହୁଁ।
ହଁ, ହଁ।
ସେଇଟା ଆସିଲା ଦିନରୁ ଭେ ଖାଲି ଛାତି ପେନେ ହଉଛି।
ହଁ ଅ।
ହୁଁ।
ଏଇ ଗହଳି ରେ ଠେଲା, ପେଲା କରିଦେଲେ କଣ।
ସେ ଜାଣ ଏ ମାନେ ଏଇ ଯୋଉ ଛାତି ଭିତର କଙ୍କାଳୁ ଟା ଖାଲି ପେନ୍ ହଉଛି।
ଦେଖା କରିନ।
ହୁଁ ଯାଇଥିଲି ମେଡିକାଲ ମେଡିକାଲରୁ ମେଡିସିନି ଖାଲି ଦେଲେ। ଚେକଅପ୍ କରିନାହାନ୍ତି ଖାଲି ମାନେ ମୁଁ କହିଲି ଏମିତି ଖାଲି ମେଡ଼ିସିନ ଦେଉଛନ୍ତି।
ଓହୋ ଆଉ- ଆଉ ମଝିରେ ଥରେ ଯାଇକି ଦେଖେଇ ଦଉନୁ।
ହୁଁ ଏଇ ଏଇଭଡା ଟା ଟିକେ ଭଲ ଲାଗୁଛି ଯଦି ଆଉ କିଛି ପ୍ରୋବ୍ଲେମ ହବ। ଚାଲି ଆଉଥରେ ଯିବି ଆଉ ରୁଷେଇ ସରିଲାଣି।
ହଁ ଆମର ରୋଷେଇ ସରିଗଲା ଏବେ ସରିଲା ତ।
ହୁଁ ରୁଟି ନା ଭାତ।
ଏ ଝିଅ ପାଇଁ ରୁଟି ହେଇଛି ଆଉ ଆମ ପାଇଁ ଭାତ ହେଇଛି।
ହଁ।
ଏଇ ଛତୁ ଆଣିଥିଲେ ତରକାରୀ କଲି। କାଙ୍କଡ଼ ଭାଜିଲି। ଆଉ ତା ପାଇଁ ସିଏ କଲା ମୁଁ ରୁଟି ଖାଇବି ତା ପାଇଁ ରୁଟି କରିଦେଇଛି ଆଉ।
ହଁ।
ପୁଅ ଶୋଇପଇଲାଣି।
ନାଇଁ ମ ପୁଅ କଣ ପୁଅ ପଢୁଛି ଲେଖୁଛି କଣ ଟାସ୍କ ଦେଇଛନ୍ତି ତ ହୋମାର୍କ।
ଓ ହଁ।
ଲେଖୁଛି ସେ ମୋ ଯା ନେଇ ଯାଇଥିଲା ମୋବାଇଲି-ଇ-ଇ-ଇ ସେ ସେ ସବୁ ସେ ସନ୍ଧ୍ୟାବେଳେ ତମ ସାଙ୍ଗେ କଥା ହଉଥିଲା ବା
ହ ତମ ଯା ତାହଲେ କଥା ହଉ ଥିଲେ।
ହଁ।
ହଁ ହଁ।
ତ ସାନ ଯା।
ସାନ ଜା ଓହୋ ଆଉ ତାହେଲେ କଥା ହଉଥିଲେ ମୋ ହଁ କହିଲେ ନା?
ସେ କହିଲେ ନା ଏଇ ନମ୍ବରରେ କଲ୍ କର ଆଉ ଗୋଟେ କରିଛି ବୋଲି। ଲେଖି ନାହାନ୍ତି ସେଇ ହିଁ ସବୁ ଲେଖିଚନ୍ତି। ସେ ନେଇକି ମୁଁ କହିଲି ତୁ କଥା କରେ ତୁ କରେ ଲୋ ଝିଅ ମୁଁ ହେରା ଜାଣୁନି।
ହଁ ହ ଆଉ କୁଆଡେ ବୁଲିବାକୁ ରଥଯାତ୍ରା-ଆ-ଆ-ଆ ଦେଖିଛ ରଥଯାତ୍ରା
ହଁ ତୁମେ ଯିବନି?
ଏଇ ଗହଳିରେ ନାଁ ଯାଇପାରିବିନି ସୁନା ବେଶକୁୁ ଯିବା। ହୁଁ ହୁଁ ହୁଁ। ତମ ଗାଁରେ ପଣା ସଂକ୍ରାନ୍ତି କି କେମତି ଗଂଜା ହୁଏ ନା କଣ?
ଝାମୁ ଇଆଡେ ମାନେ ଯ ଜାଚା ଆକା ଥିବ ଝାମୁକା ଚା ଚାଲନ୍ତି।
ହ
ଆଉ ଏଇ ସିଆଡେ କଡ ମାଲକା ଜାଣିଥିବ ଏଇ ବାଟରେ ଆସିଲା ବେଳକୁ।
ହଁ ହଁ ହଁ।
ହୁଁ କଡମାଲିରେ ବଢିଆ ଜାମ ହଉଛି।
ଆଉ କାର୍ତିକ ପୂଣ୍ୟୟ ନାଚ ହୁଏ ନା?
ହୁଁ ତିନି ରାତି ନାଚିବା ହବ ଏ କାର୍ତ୍ତିକପୂର୍ଣ୍ଣମୀ କି।
କାର୍ତ୍ତିକ ପୂର୍ଣମୀ କୁ?
କାର୍ତିକ ମାନେ ଭଲ ମାନେ ଭଲ ଉତ୍ସବ ହୁଏ ଦୀପ ହିପ ମାସଟା ଯାକ ଜଳା ଯାଏ।
ଜାଗର କରନା?
ଜାଗର କରୁଛି।
ହଁ କରୁଚ ଏ। ମୁଁ କରୁଥିଲି ଏବେ ଆଉ କରୁନି ମୋ ଦେହ ଖରାପ ହେଲା ଦିନ ଠୁ।
ହଁ ମୁଁ କରୁଛି ପୁଅ ପୁରା ଛୋଟଟା ହେଇଥିଲା ସେଦିନଠୁ ବର୍ଷକ ମୋର ଘରେ ହେଇ ନ ଥିଲା କଲେଣି ତ କରୁଛି କରୁଛି ଆଉ।
ଓହ ସେଇ ଦିନ ଠୁ। ଆଉ-ଉ-ଉ-ଉ ଏଇ ଦୁର୍ଗା ପୂଜାକୁ ଆସ ବୁଲିବାକୁ। ଇଆଡେ ଭୁବନେଶ୍ଵର ବୁଲାବୁଲି ସବୁ ଯିବା ଆଉ।
ହଁ।
ଆଉ ତମ ଯା ହେରା ସବୁ ଭଲ ଅଛନ୍ତି ନା?
ହଁ-ଅ-ଅ ସମସ୍ତେ ଭଲ ଅଛନ୍ତି। ଆମର ଏ ଦାଦା ଶୂଶୁର ଙ୍କର ଦି ଦି ବୋହୁ ତାଙ୍କର। ସେ ତମ ସାଙ୍ଗେ କଥା ହେଇଛନ୍ତି ହଁ ସନ୍ଧ୍ୟାବେଳେ କଥା ହେଉଥିଲା ଯେ ସେ ମୋ ସାନ ଶୁଶୂର କ ଯା ହେବେ। ସେଏ ଟିକେ ସବୁ ଇଆ ହଉ ହଁ।
ହଁ ହଁ ହଁ ସେ ପୁରା ଜାଣିଛନ୍ତି।
ହୋ
ତାଙ୍କର ପୁଅଟେ ନା ଝିଅଟେ? ହଁ ହଁ ହଁ ହଁ କଥା ହଉଥିଲି।
ହଁ ଝିଅଟେ ମୋର ପୁଅଟେ। ଆମେ ଏ ଇଏ ପ୍ରଦୀପ ହେରିଜା। ତାଙ୍କର ଦି ତାଙ୍କର ବି ଦିଇଯା।
ହ ତମ ପରିବାର କି କି ଅଛ ପରିବାର?
ଆମର ମୋ ଶଶୁର ହେଇକା ତିନି ଭାଇ। ଆ ତିନି ଭାଇକି ଆମର ସବୁ ଇଆଡେ ମାନେ ତିନି ଭାଇ କି ଭାଗମଟ ବଣ୍ଟା ହେଇଯାଇଚି ସର ସର ଘର ମାନେ ମୁଁ ଜାଗାରେ ତିନି ଭାଗ ହେଇଯାଇଚି ଆଉ। ସେ ସେ ତାଙ୍କ ସାଇଟି ରେ ଅଛନ୍ତି ଆମ ଆମ ସାଇଡି ମନ ଭଛୁ ଆଉ।
ହଁ ହଁ। ଆଉ କେତେବେଳେ ଏ ଯୋଉ ହୀରାକୁଦ ଆଡେ ବୁଲି ଯାଇଚ? ହୀରାକୁଦୁ ଡ୍ୟାମ୍। ଯାଇଥିଲା ନା ଏ ସମ୍ବଲପୁର ଗଡ଼େ? ଆ ମାଣବସା ତମେ କେନ୍ତି କର? ଗୁରୁବାର ଅଛି ନା?
ହଁ ରାତିରୁ ତ ଉଠିକି ପିଠା।
ପିଠା କାକେରା ମଣ୍ଡା।
ହଁ କାକେରା ହବ ମଣ୍ଡା ହବ ଆଉ କଣ କି ହଁ ଅଟକାଳି ହବ
ହଁ। ବହୁତୁ ରାତିରୁ ତ ଉଠିକିରି କରାହୁଏ ଆମର ବି ଅଛି।
ଆମେ ଉଠୁ ମୋ ଜାଆ ଦି ଟଉ ବାସ ଚିତାହା ପକେଇକି ତ ଶୋଇଲା ବେଳୁ ହେଇଯାଉଚି। ବାରଟା ଗୋଟେ।
ହଁଁ ହେଇଯାଉ ସେଇ କାମ ତ ହେଇଯିବ ହେନ୍ତି ଆଉ।
ଆଖି ଶୁଆ ହେଦିନ ଶୋଇ ଶୋଇ ହବନି ଠିକି ରେ।
ସେଦିନ ନିଦ ହବନି ସେଦିନ ଆଉ ନିଦ ହବ କି?
ହଁ।
ଆଉ କୁଆଡେ ସବୁ ଭଲ ଭଲ ଜାଗା ଯାଇଥିଲ ବୁଲିବାକୁ?
ହଁ ମୁଁ ସବୁଆଡେ ଯାଇଥିଲୁ କୁ ଯାଇଥିଲୁ କଲିକତା ଦକ୍ଷିଣ କାଳି।
ଅ କଲିକତା ଯାଇଥିଲ କାଳି ଯାଇ ଚିଲିକା।
କାଳି ଯାଇଥିଲୁ।
କଳିଯାଇ ମହାମାଇ ଆଉ।
ହଁ ସେ ସବୁଆଡେ ବୁଲି ବୁଲାବୁଲି କରିକି ଆସିଚୁ ହାରି ତମେ ଯାଇନ?
ହ ହଁ ମୁଁ କାଳି ସବୁପଟେ ଯାଇଚି କାଳିଯାଇପଟେ ଯାଇନି। ସମ୍ବଲପୁରୁ ସେପଟେ ହୀରାକୁଦ ଡମ୍ ସବୁ ଏପଟେ ଦେଖିଚି ଏପଟେ ଘଟଗାଁ ତାରଣୀ ଯାଇଚି କାଳିଯାଇଟା ଯାଇନି ଆଉ। ଆଉ ସବୁ
ଯିବହାରି ଟିକେ ଦେଖିକି ଆସିବ ହାରି।
ମହାମାଇ ଓଷକର କଣ?
ମହାମାୟୀ ମୁଁ ଓଷା କରେନି।
ହଁ ତମି ତମ ଗାଁ ରେ କରନ୍ତି ସବୁ।
ହଁ କରୁଚନ୍ତି। ମା ମହାମାୟୀ କରୁସନ୍ତି ସାଇ ବାବା ଓଷା କଣ କରୁସନ୍ତି। ସବୁ କରୁସନ୍ତି ମୁଁ ସାଇ ବାବା ଓଷା କରିଚି। ମହାମାୟୀ କରିନି।
ହଁ ଯେ ଯ-ଯାହା ଯାଚଙ୍କା ଥିବ ସେ କରିବନା ଆଉ।
କୁଆଡେ ଯାଇଥିଲ ବୁଲିଆ ପାଇଁ?
ରଜରେ ଏଇ ପାଖାପାଖି ଯାଇଥିଲୁ ସବୁ ମେଳା ପଡିଥିଲା।
ହଁ।
ଥିଲୁ ବୁଲିଆକୁ ଆଉ ଛୁଆ ଆମେ ସମସ୍ତେ ବୁଲିବାକୁ ଯାଇଥିଲୁ ଆଉ।
ଆଉ ଗାଁ ଆଡେ ଆସିନ?
ନା ଗାଁ ଆଡେ ଯାଇନି ଛୁଆ ଯାଇଥିଲେ।
ହୁଁ।
ସେ ଯାଇକି ବୁଲିକି ପଳେଇ ଆସିଲେ ଆଉ। ଚିଉଁ ମୋ ଶାଶୁଙ୍କର ଦେହ ଖରାପ ତ ସେ ଯାଇଥିଲେ ଆଉ।
ହ ଅଁ।
ଆଉ କଣ କଣ ସବୁ ଖାଇବା ଭଲ ବନାଅ?
ଖାଇବା?
ହଁ।
ଖା-ଇ-ବା ଯେତେବେଳେ ଯାହା ଇଚ୍ଛା ହେଲା।
ହଁ।
ଓ ଅଧିକାଂଶତ ଏ ଚକୁଳି ପିଠା। ଆଳୁ ପରଟା ମାନେ ଏଉଟା ଆଉ କଣ।
ହଁ ଆଳୁପରଟା ଆମ ପିଲାଙ୍କର ବି ଆଗ୍ରହ।
ହଁ।
ବହୁତ୍।
ଖାଇବା ଏମିତି ଇଏ ନାଇଁମ। ଯେତେବେଳେ ଯାହା ଇଛା ହେଲା ସେଇଆ।
ହଁ।
ହଁ।
ଚକୁଳି ବରା ଇଡିଲି।
ହଁ ଚକୁଳି କରିଥିଲି ଯେ ହେରାପା କାଲି ସରିଚି। କରିଦେଇକି ଫ୍ରିଜରେ ହଁ ଫ୍ରିଜରେ ରଖିଦଉଚି ଆଉ।
ହୁଁ ହୁଁ।
ଆଉ ମତେତ ଆମ ଆମ-ମ ଏଇଠି ଆସିଆରେ ସବୁ ଶିକ୍ ଏଁ ଶିକିଲି ଟିକେ।
ଫତେଇଗଡ ପାର୍କ ଯାଇଥିଲ ନା। ଏ ଯୋଉ
ଖଟଗଡ ପାର୍କ ଟା। ହଁ ଆମ ଗାଁ ପାଖର।
ହଁ ଯାଇଥିଲୁ ଏବେ ଆହୁରି ବଢିଆ ଭଲସେ ହେଲାଣି। ତମେ ଯାଇଚ?
ନା ସେପଟେ ଯାଇନି।
ଯାଅ ଯାଅ ଟିକେ ବୁଲିକି ଆସିବ ଭଲ ଯାଗା।
ସେପଡେ ଆମ ଗାଁ ପାଖରେ ମ, ମୁଁ ଯାଇ ପାରୁନି। ସେପଟେ ଯିବା, ଆମର ଏ ଝିଅ ହେରିକେ ଯାଇଥିଲେ ଯୋଉ ଆସିଲା ସେ ଗାଁ ରୁ
ହୁଁ ଉଁ
ସିଏ ବୁଲିକି ଦେଖିକି ସବୁ ଆସିଥିଲେ।
ହୁଁ।
ଆଉ ଏତ ଛୁଆଙ୍କର ସୁ
ଫତଗଡେ ରାମ ମନ୍ଦିର।
ନା ମୁଁ ଯାଇନି ମ।
ଯିବ ହାରି ଦେଖିକି ଆସିବ, ବାଘୁଆ ପଲି, ଫତେଗଡ ରାମ ମନ୍ଦିର। ସି ବିଚ୍, ଏଁ ଏପଟେ ଅଛି ଉଁ ଉଁ ଦଶପଲା ଡ୍ୟାମ।
ଦଶପଲ ଡ୍ୟାମ୍, ଓହୋ।
ସବୁଆଡେ ଆସିକି ଦେଖି ଯିବ।
ଯିବା କେତେବେଳେ ଆଉ, ଡ୍ୟାମ୍ ରା ଦେଖିକି ବୁଲିକି ଆସିବା ଆଉ।
ଭଲ ଭଲ ଜାଗା ଅଛି ଆମ ଏଇ ଓଡିଶାରେ, ଭଲ ଭଲ ଜାଗା, ଅ ନୟାଗଡ଼ ଜିଲ୍ଲାର।
ଆଉ ଏଇ ଯୋଉ, କାଳିଜାଇ ଯୋଉ ଗଲ, କୋଉଥିରେ ଡଙ୍ଗାରେ ନା?
ଉଁ ଉଁ ଲଞ୍ଚ।
ହଁ ସେଥିରେ ଗଲ?
ହୁଁ ଉଁ
ଓ ହୋ।
କାଲିଜାଇ ଯାଇଚ କେବେ, ନା ଯାଇନ?
ନା ମୁଁ ଯାଇନି ଆ ସେପଟେ, ତମେ କେନେ ଗଲ ହେଠୁ, ଏଇ ଟୁରିଷ୍ଟ ଗାଡି ରେ
ଟୁରିଷ୍ଟ ବସ୍।
କାଳିଜାଇ ଯାଇଥିଲ?
ହୁଁ, ସାତ ସାତଶହ ଟଙ୍କା ନା କେ ନେଲା। ଆଉ ନେଇକି, କଣ କାଳିଜାଇ, ତାରାତାରେଣୀ ସିଧଘର ବି ସେ ସବୁ ବୁଲେଇବ, ତମ ହାତରୁ ତମେ ବାକି ଖାଇବ ଆଉ।
ହଁ ହଁ ତମ ଶାଶୁ ଶ୍ୱଶୁର କଣ, ଶାଶୁ ଶ୍ୱଶୁର କଣ କରୁଚନ୍ତି ଆଉ?
ଶାଶୁଘ ବାପା ଖାଇସାରିଲେଣି, ଗୋଟେ ସେ ବୋଉ ବି ବୋଉ ମୁଁ ପୁଅ ସବୁ ଖାଇଦେଲୁଣି ମ।
ହ ସ ସରି ଗଲାଣି।
ହଁ, ସେ ବାପର ପୁଅର ଖାଇଥିଲେ ଏମିତା, ବୋ କହିଲେ ଆଉ ଟିକେ ହଉ, ଏତେ ଟାଇମ୍ ହେଇନି, ଆଜି ଜଲଦି ଖାଇଚୁ, ଏତେ ହେଲେ ଜଲଦି ଖାଇବୁନି।
ହଁ, ଦଶଟା ହେଇଯିବ ଆଉ।
ହୁଁ, ପୁଅ ଶୋଇପଡିବ ତ, ସେଦିନରେ ଶୋଇପାରୁନି ନା।
ହୁଁ ସେ ସ୍କୁଲ୍ ଯାଉଚି ଆଉ।
ହଁ। ସେ ଆସିକି, ଟିଉସନ୍ ରୁ ଆସିକି ସେ ଖାଇଦେଲା, ହେଟୁ
ତମକୁ ପୋଡ଼ ପିଠା ଆସେ ଭଲ?
ହଉ ରହୁଚି।
ହଁ ହଁ, ପୋଡ଼ପିଠା ଆସେ?